ନମସ୍କାର।
ଆଜ୍ଞା ମାମ୍ ନମସ୍କାର ଆପଣଙ୍କୁ ଶୁଭୁଛି ମୋ ଭଏସ୍?
ହଁ ମୁଁ ଭଏସ୍ ଆପଣଙ୍କ ଭଏ ସ୍ ଶୁଭୁଛି ମାନେ ମୋ ଭଏସ୍?
ଆଜ୍ଞା ଆଜ୍ଞା ଆଜ୍ଞା ଶୁଭୁଚି ଆପଣ କଣ କରୁଚନ୍ତି?
ମୁଁ ଛାତ ଉପରେ ଥିଲି ଏବେ ଜଷ୍ଟ୍ ଆସିଲି ଆଉ ଶୁଖେଇକି ଜୁଡେ ଲୁଗା ଶୁଖେଇକି ଆସିଲି। ଆପଣ କଣ କରୁ
ହ ମୁଁ ଏଠି ଟିକେ ଶୋଇଥିଲି ଏବେ ଉଠିଲି ଆଉ।
ଓହୋ ଆଉ କଣ ଲଞ୍ଚ୍ ପ୍ରିପେୟାର୍ ହେଇଗଲାଣି ଆପଣଙ୍କ ଘରେ?
ହଁ ହେଇଗଲାଣି।
ଓ କଁ କଁ ହେଇଥିଲା ଆପଣଙ୍କ ଘରେ?
ଆମର ଭାତ ଭାତ ମାଛ ତରକାରୀ ଏତି ଭଜା ହେଇଚି ଆଉ। ଆପଣଙ୍କର ହେଇଗଲାଣି?
ହଁ ଆମ ଘରେ ମାନେ ଭାତ ଡାଲି ମୁଁ ତ ପଖାଳ ଖାଏ ଆମ ବାବା ଖାଆନ୍ତି ଭା ତ ଡାଲି ଆଉ ମାଛ ହେଇଚି ଭାକୁର ମାଛ ଆଉ ଚିଙ୍ଗୁଡି ମାମ୍ ଭଜା କରୁଚନ୍ତି କଣ ଛୋଟ୍ ଛୋଟ ଚିଙ୍ଗୁଡ଼ି ଆଉ ଆପଣ ଆମ୍ବ ଖାଉଛନ୍ତି?
ହଁ ଖାଏ ଆମ୍ବ ଏବେ ହଁ। ଖାଉଛି ଆମର ଏଇଠି ଅଛି ଗଛ ଗଛ ଏଇଠି ଅଛି ଆମର ହଁ ବୋତ୍ ହଏ ସେ ଆମ୍ବ ଆମ୍ବ କଞ୍ଚା ଥିଲା ବେଳେ ବହୁତ ଆମ୍ବିଳା ହେଲେ ପୁରା ଯେତେବେଳେ ପା ଯିଏ ବ ପୁରା ମିଠା ପୁରା ଶିରା ଭଳିଆ ମିଠା। ସେଇଭଳିଆ ଆମ୍ବ ଅଛି ଆମର ବହୁତ ଆମ୍ବ ଅଛି ଘରେ ଖାଉଛୁ ଆମେ ଡେଲି ଆପଣ?
ମିଠା ଆମ୍ବ ହଉଛି।
ହଁ ହଉଛି ଏଠି ପାଚିଲା ଆମ୍ବ।
ବା ମାନେ ତାଙ୍କ ଯୋଉଟେ କାମ କରୁଛନ୍ତି ତା ପାଖା ପାାଖି ବହୁତ ସାରା ଗ ଗଛ ଆମ୍ବ ଗଛ ସେ ଆଣନ୍ତି ବି ମାନେ ଆମ୍ବ ମାନେ ଏତେ ମିଠା ଲାଗେନି ପୁରା ମତେ ମତେ ନା ପୁରା ଆଖୁ ରସ ଭଳିଆ ମିଠା ଭଲ ଲାଗେ।
ଏଇଠି ହଉଚି ପୁରା ମିଠା ପ୍ରବଳ ମିଠା।
ଓହୋ କଣ କେମିକାଲ ୟୁଜ୍ କରୁଛନ୍ତି?
ନାଇଁ ସେ ପୁରା ନର୍ମାଲି ସେମିତି ଗଛ ହଉଛି। ବହୁତ ବଡ ଗଛଟେ ଅଛି ହଉଛି।
ଓୋ ବାବା ଆଣିଛନ୍ତି ମାନେ ମାନେ ୟେଲୋ ଦେଖା ହେଉଛି ରେଡ୍ ବି ଦେଖାହାଉଉଛି କିନ୍ତୁ ଟିକେ କି ଟିକେ ଖଟା ବି ଥାଉଛି। ଆମ ସାମ୍ନା ଘର ଲୋକ ମାନେ ସେମାନେ ସେମାନଙ୍କୁ ଭଲ ଲାଗେ ଆମେ ତାଙ୍କୁ ଦେଇ ଦଉ ନହେଲେ ଅଳିଆ ବାଲା ଯୋଉ ଆସନ୍ତିନି ସ୍ତ୍ରୀ ଲୋକ
ହଁ ହଁ
ହଁ ତାଙ୍କୁ ବି ଦେଇଦଉ ସେଇଠି ତାଙ୍କୁ ତ ସେ ଆମ ଫେବରେଟ୍ ହେଇଯାଉଛନ୍ତି। ଆମେ ତାକୁ ଆମ୍ବ ଦଉଛୁ ବୋଲି ମାନେ ବେଶୀ ସବୁ ଅଳା ଅଳି କରିକି ନେଇ ଯାଉଛନ୍ତି। ମମି ତାଙ୍କୁ ଆମ୍ବ ଦଉଛନ୍ତି ନା ବାବା ପୁରା ମାନେ ପୁରା ବ୍ୟାଗ୍ ଭରିକି ପୁରା ଆମ୍ବ ଆଣିବେ। ଆମ ଘରେ କି ଖାଉନାହାନ୍ତି ମାନେ ସମସ୍ତଙ୍କୁ ମିଠା ପସନ୍ଦ। ଏତେ କିିଏ ଖଟା ଖଟା ଆମ୍ବ ଖାଇବ ତାଙ୍କୁ ଦେଇ ଦଉଛୁ ନହେଲେ ଆମ ପଡିସା ଘର ଲୋକ କୁହନ୍ତି ଦଉଛ ସେମାନେ ପୁରା ଖୁସି ହେଇ ଯାଉଛନ୍ତି ଯାହା ଆଉ ଆମ୍ବ ଦେଉଛି। ସେମାନେ ମାନେ ତାଙ୍କ ଙ୍କର ଛୁଇଁ ହଉଛି ନା ଚୁ ଛୁଇଁ ସିଆମକୁ ଦେଇଥାଉଛନ୍ତି। ଆପଣଙ୍କୁ ଛୁଇଁ ପସନ୍ଦ?
ଉମ ନାଇଁ ମତେ ଏତେ ପସନ୍ଦ ନୁହଁ।
ମତେ ପସନ୍ଦ ଯେ ବତ ସଜନା ଶାଗ ଭଲଲାଗେ।
ହଁ ବହୁତ ଭଲ ଲାଗେ।
ହଁ ମୋ ବା ମୋ ମମି ତ ବହୁତ ପସନ୍ଦ। ସେ ସଜନା ଶାଗ ହିଁ ଖାଏ ସଜନା ଶାଗ ମତେ ପିତା ପିତା ଭଲ ଲାଗେନି ନର୍ମାଲି ଭଲ ଲାଗେ। ମାନେ ଟିକେ ନର୍ମାଲ ଥିବ ଟିକେ ଲୁଣ ମାନେ ଯେମିତି ଥାଏ ମିଠା ମିଠା ଟାଇପ ର। ସେରା ଭଲଲାଗେ ଛୁଇଁ ଛୁଇଁ ଯୋଉ ମୋଟା ମୋଟା ସେଇଟା ଭଲ ଲାଗେନି ଖାଲି ପତଳା ପତର ଯୋଉ କଆଁଳିଆ ଟାଇପ ର ସେଇଟା ବଢିଆ ଟେଷ୍ଟି ଲାଗେ। ସେଇଟା ମମି ଭାଜନ୍ତି ନହେଲେ ପିଠୋଉ କରି ଖାଉ ବଢିଆ ଲାଗେ ଆଉ।
ହଁ ଆଉ ସେ କନ୍ କଞ୍ଚା ଆମ୍ବ ତା କୁ ଛେଚିକି ତାକୁ ଛେଚିକି କଞ୍ଚା ଲଙ୍କା ରସୁଣ ଏମିତି ଛେଚିକି ତାକୁ ଚକଡ଼ିକି ଖାଇବ। ସେ ବହୁତ ଟେଷ୍ଟ ଲାଗିବ।
ହଁ ଆମ କଲେଜରେ ନାଇଁ ଆମ କଲେଜରେ ନାଇଁ ଆଉ ମାନେ ଗଛ ଛି ଆମ୍ବ ଗଛ। ସବୁ ସେଇଠି କଞ୍ଚା ଆମ୍ବ ଯାକ ସବୁ ଆମେ ତୋଳିକି ଆଣିଛୁ ନହେଲେ ଲେକ୍ଚର ମାନେ ଆଉ ମୁଁ କହିବି ଝିଅ ୟାଡା ଆସ ନା କଣ ମତେ ତ ଥର ମୁଁ ଯାଉଥିଲି ରାସ୍ତାରେ ମତେ ଡାକିଲେ ତମେ ଆସ ଏଇଆଡେ ମୁଁ କହିଲି କଣ ମୁଁ କଣ ଭୁଲ ଭାଲ କରିଦେଲିି ନା କଣ ଲେକ୍ଚର ଡାକିଲେ। ଗଲା ଗୋଟେ କାର ର ଯୋଉ ଡିକିରି ନ କାଢଲେ ଦଶ କୋର ଟା ଆମ ନେଇଯାଉଅ ସବୁ ଖାଇବ। ଆମେ ଆଣିଦେଲୁ ଆଉ। ତାପରେ ଲଙ୍କା ଲୁଣ ତ ନଥିଲା ତାପରେ କ୍ୟା ତିିଲଗଲୁ କ୍ୟାାନଟେ ମେ ଜଲଜିରା ହଁ ଜଲଜିରା ଭଲ ଲାଗେ ଆମକୁ ମୋର ଗୋଟେ ଲଙ୍କା ଲୁଣ ଖାଇକି ମିଶିକି ଖାଇବାର ଭଲ ଲାଗିଲା ତ ଆମ କଣ କଲୁ କ୍ୟାଣ୍ଟିନ୍ ପାଖକୁ ପଳେଇଲୁ ସେ ଆଣ୍ଟି କୁ ମାଗିଦେଲୁ ଆଣ୍ଟି ଲଙ୍କାଲୁଣ ଦିଅନ୍ତୁ ଟିକେ ଆମେ ଆମ୍ବ ଖାଇବୁ। ସେ ଦେଲେ ଗୋଟେ ପୁରା ଏଡେ ବଡ ମାନେ ପେପରରେ ଗୋଡେଇକି ଦେଲେ ଆ ବସିକି ଛେଚିକି ଖାଇଲୁ ଆଉ ହଁ ଛୁରୀ ତ ନଥିଲା ଛୁରୀରେ ନହେଲେ ଆରାମସେ କାଟିଥା କିନ୍ତୁ ମାନେ ଛଚିକି ଖାଇଲୁ ବଢିଆ ଲାଗିଲା ଏମିତିରେ ମୁଁ ନର୍ମାଲି ଖାଏନି କ ସାଙ୍ଗରେ ଥାଏ ଥିଲେ।
ହଁ ସେଇଟା ଭଲ ଲାଗେ ସାଙ୍ଗ ମାନଙ୍କ ସଙ୍ଗତ ଖାଇବା ପାଇଁ ବସ ସେଥି ପୁରା ମଜା ମସ୍ତି ସେଇଟା ଏକୁଟିଆ ଖାଇଲେ ଏତେ ଭଲ ଲାଗିବନି।
ହଁ ହ ବଟ ଆମ୍ବ ଆଚାର ଘରେ କରିଛନ୍ତି।
ଆମ୍ବ ଆଚାର ଆମ୍ବ ଆସିଛି ଏବେ ସେଇ ଧଉଳିରୁ ଆମର ଜଣେ ଚିହ୍ନା। ଅଛନ୍ତି ସେଠୁ ଆସିଛି ଗୋଟେ ବସ୍ତା ଆମ୍ୱ ସେ ଆଚାର ହବ ଆସିଛି ଆଉ। ହେଇନି ହବ ହୁଁ ହଁ କରନ୍ତି ହଁ ହଁ।
ଆମେ ଆ ମମ ମମି ଥରେ କରିଥିଲେ ପାଞ୍ଚ ବର୍ଷ ତଳେ। ଚିଡ଼ଚିଡ଼ା ହେଇଗଲେ କହିଲେ ନାଇଁ ନାଇଁ ମୁଁ ଆଉ କରିପାରିବିନି ସେ ଆମ୍ବ ଆଚାର। ତୁ ଇଛା ହେଲେ ଖା ନହେଲେ ନାଇ। ମାନେ ଭଲ ଲାଗିଲା ଟେଷ୍ଟି ଲାଗିଲା କିନ୍ତୁ ମାନେ ସୁଖା ସୁୁଖି ବହୁତ ହଇରାଣ।
ବହୁତ ତକଲିଫ ସେଟା କଲେ।
ଏବେ ମମି ବଡି ବସେଇଥିଲେ ମାନେ ମମିଙ୍କ ଦେହ ବି ଟିକେ ଖରାପ ଚାଲୁଚି ନା ତ ଏ ବଡି କରିୁଥିଲେ ବଡି କଣ ମାନେ ଗ୍ରାଇଣ୍ଡିଙ୍ଗ କଲ ଶୁଖେଇଦଲା ସେଇଟା ଗୋଟେ କେତେ ଦିନରେ ଶୁଖିଗଲା ପୁରା ସେଇଟାରେ ଏତେ କଷ୍ଟ ନାହିଁ ଆମ୍ବ ପୁରା ସୁ ରଖିବାକୁ ପଡିବ ବେଶୀ ସମୟ।
ସେ ସେଇଟା ସେ ବେଶୀ।
ହଁ ବେଶୀ ଖରା ନ ଖାଇଲେ ସେ ଗୋଟେ ତା ଭିତରେ ଧଳା ଧଳା ଯୋଉ ଇଏ ମାରିଯିବ। ସେ ଖରାପ ହେଇଯିବ ହୁଁ।
ହୁଁ ମାନେ କେତେ ମାନେ ରାନ୍ଧିବ ନା ସେଆଡେ କରିବ ପୁଣି ମମିଙ୍କ ଦେହ ଖରାପ ଅଛି ନା। ତ ସିଏ ଏତେ ଦେଖିପାରିବେନି ଆପଣ ଆପଣ ଆମ୍ବ କେମିତି କରନ୍ତି ଆଚାର ଘରେ?
ଆଚାର ସେ ଆମର ଆମ୍ବ କଟା ହେଇକି ଫାଷ୍ଟ ଶୁଖାହବ ସେମିତି। ଆମ୍ବ କଠାଇ ଟିକେ ଲୁଣ
ଲୁଣ ଲଙ୍କାଗୁଣ୍ଡ ମିଶିକି ଶୁଖାନ୍ତି ନା ଖରାରେ।
ନାଇଁ ଫାଷ୍ଟ ଲୁଣ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ବୋଧେ ଟିକେ ତାକୁ ସେ ମିଶେଇକି ଖରାରେ ଖାଲି ଶୁଖାନ୍ତି। ତାପରେ ଏପଟେ ମସଲା ହୁଏ ମସଲା ଆମର କଣ? ଯଉ ମେଥି ଆଉ ମେଥି ସୋରିଷ। ଆଉ ସବୁ ପାନମାଧୁରୀ ରେ ସବୁ ଭଜା ହେଇକି ସେ ମସଲା ସବୁ ହଏ। ତାପରେ ସୋରିଷ ତେଲ ଏସବୁ ପକା ପକି କରିକି ଲଙ୍କାଗୁଣ୍ଡ ଏମତି ସବୁ ମସଲା ମସଲି ଲୁଣ ଯଦି ଆମେ ଚିନି ମାନେ ମିଠା ଯାହା ହେ ଏ ବେଶି ଆମ୍ବିଳା ନା ତ ଟିକେ ଅଁ ମିଠା ପାଇଁ ଟିକେ ଚିନି ଲୁଣ ଟିକେ ଅଧିକା ଏମତି ସବୁ ପକା ପକି କରିକି ତାପରେ ସେ ଆମ୍ବ ଆମ୍ବ ଯେତିକି ଅଧା ଅଧା ଶୁଖି ଯାଇଥିବ ତାକୁ ଆସିକି ଆଧରେ ପକେଇକି ଗୋଳେଇ ଗାଳେଇକି ଡବା ଯୋଉ ବମ୍ ବମ୍ ଯୋଉ ଥାଏ କାଚ ଡବା କାଚ ଡବା ବେଶୀ ଭଲ ହୁଏ। ସେଇଥିରେ ପୂରେଇକି ଖରାରେ ସବୁବେଳେ ଏମିତି ରଖିଲେ ସେଟା ହେଇଯିବ ତାକୁ ଯେ ଯେତ ଦିନ ଖରା ହେଉଥିବ ସବୁବେଳେ ଖରା ରଖିବ ଖରା ରଖିଲେ ତାପରେ ସେଟା ତମେ ବର୍ଷେ ବି ରଖିକି ଖାଅ ପୁରା ଟେଷ୍ଟି ଲାଗିବ।
ଓହୋ ମାନେ ମୁଁ ଆଗରୁ ଗୋଟେ ଭଡା ଘରେ ରହୁଥିଲି ସେଠି ମୁସଲିମ ରହୁଥିଲେ ସେମାନେ କା ଚରେ ଶୁଖାନ୍ତିନି ମାନେ ଯୋଉ ଗୋଟେ ଗୋଟେ ଲୁହା ଟାଇପର ଯୋଉ ବଡ ଜାଗା ନଥାଏ ମାନେ ଏମିତି କଣ ମାନେ ଏମତି ସବୁ ରଖନ୍ତି ସାଲାଡ ଫାଲାଡ ହେଲେ ଭୋଜିରେ। ସେଇଟାରେ ସେମାନେ ପୁରା ସୋରିଷ ତେଲ ଗୋଳେଇକି କଣ ମସଲା ମସଲା ପକେଇଥିବେ, ସେମାନେ ପୁରା ସେଇଥିରେ ସୁଖେଇକି ରଖିବେ। ମାନେ ପୁରା ନରମ ହେଇଗଲା ପରେ ପୁରା ପୁରା କୁହନ୍ତନି ଚିପିଲି ପୁରା ମାନେ ପୁରା ପେପରା ଟାଇପର ହଉଥିବ ସେଇଟା ହେଲା ପରେ ସେମାନେ କାଚ ଡବା ଆଗରୁ ଏତେ ୟୁଜ୍ କରିନଥିଲେ ନା ତ ସେମାନେ ପ୍ଲା ଷ୍ଟିକ୍ ଡବାରେ ହିଁ ରଖୁଥିଲେ।
ହୁଁ ହୁଁ ସେଟା ସେମିତି ରଖନ୍ତି ସେଟା ସେଟା ବହୁତ ଭଲ ଲାଗେ ଟେଶ ଷ୍ଟି ଲାଗେ ପୁରା ଖାଇ ଭାତରେ ଖାଉଥିବ ଟିକେ ଆଣିକି ତାକୁ ଲଗେଇକି ଖାଇଦବ ସାଙ୍ଗେ ସାଙ୍ଗେ ମାନେ ଖାଇ ହେଇଯିବ ଭଲସେ।
ହଁ ତା ଛଡା ଆମର ମାନେ ବରମପୁର ନା। ତ ସେଇଠି ତ ଆଚାର ପାମ୍ପଣ ବହୁତ ଭଲସେ ହୁଏ।
ହଁ ହଁ।
ଏ ତ ଆମର ସେଇଠୁ ପଳାଏ ହଁ ସେଇଠୁ ଆମର ପଳେଇ ଆସେ ଆ ଚାର ସବୁ ତ ମମି କରୁନାହାନ୍ତି ଘରେ। ରେ ମୋ ମାମୁଁ ଯେବେ ବି ଘରକୁ ଆସିବେ ମାନେ ଯାହା ବି ହଉ ସାବିତ୍ରୀ ପାଇଁ ଏବେ ଆସିଥିଲେ ତ ଆସ ଆଣନ୍ତିନି ମାନେ ବାପା ଘରୁ ମା ତ ସେଇଠି ସବୁ ଲୁଗା ପ ଟା ପଣସ ଆଉ କଣ ମାନେ ଫ୍ରୁଟ ସବୁ ଆଣିଥିଲି ଆଉ ଲୁଗା ଆଣିଥିଲି ପୁରା ଆଚାର ଆଣିଥିଲେ ଖା ମିଠା ଆଚାର ଆଉ ରାଗ ଆଚାର ଆଣିଥିଲେ ପାମ୍ପ ପାମ୍ପଡ ଆଣନ୍ତି ପାମ୍ପଡ ପୁରା ବର୍ଷ ଯାକ ଚଳିଯିବ ସେମତି ପୁରା ଆଣି ଥିବେ ଆଉ କିଛି ଆମର ସରିବନି ଆପଣଙ୍କୁ ମିଠ
ସେଇଟା। ମିଠା ଆଚାର ଏତେ ପସନ୍ଦ ନୁହଁ ମତେ ଟିକେ ଲୁଣିଆ ଲୁଣିଆ ଟିକେ ଲାଗୁଥିବ ଆମ୍ବିଳା ଆମ୍ବିଳା ଲାଗୁଥିବ ତ ମତେ ସେଇଟା ବହୁତ ପସନ୍ଦ।
ହଁ ମତେ ଏବେ କାଇଁ ମିଠା ଆଚାର ଭଲ ଲାଗୁଛି କେଜାଣି ମାନେ ଆଣିଛନ୍ତି ବଢିଆ ଲାଗୁଛି ପୁରା ମି ମିଠା ମିଠା ହେଇକି ତାଧେରେ ପୁରା ଚେରି, ସେଓ ଆଉ ଗାଜର ପଡ ସିଏ ମାନେ ଫ୍ରୁଟସ ଆଚାର ଟା ନା କଣ ବହୁତ ଟେଷ୍ଟି ଲାଗୁଛି ମାନେ ପୁରା ମିଠା ମିଠା ଲାଗୁଛି। ଆଉ ଏଇଠି ତ ସେମିତି କିଛି ମିଳୁନି ଏଇଠି ସବୁ ମାନେ ଭିନେଗାର ବେଶୀ ପ ପକେଇ ଦଉଛନ୍ତି ଭଲ ଲାଗୁନି, ଆ ସେମାନେ ପୁରା ଘରେ କରିକି ବିକୁଛନ୍ତି ନା ତ ବଢିଆ ଟେଷ୍ଟି ଲାଗୁଛି ଆଉ।
ବହୁତ ଭଲସେ ସେମାନେ କରନ୍ତି ପୁରା ଯତ୍ନରେ କରିବେ। ମୋତେ ସେଇଟା ବହୁତ ଭଲ, ହଁ।
ପୁଣି ବରମପୁରରେ ସବୁ ଜିନିଷ ନା ତାଙ୍କର ବହୁତ ଟେଷ୍ଟି, ମାନେ ମୁଁ ଭୁବନେ ଶ୍ଵରରେ ରହିଲିଣି ଏତେ ବର୍ଷ ହେଲାଣି, ବରହମପୁର ବରହମପୁର, ଭାଇ ମାନେ ମୁଁ ଆଗ ସେଇଠି ମାନେ ଓହ୍ଲେଇଲେ, ଆଗ ଆଗ ଜଳଖିଆ ଖାଏ, ପୁରୀ ଉପମା।
ହୁଁ ହୁଁ ହଁ, ସେଇଠି ତ ବହୁତ ଭଲ।
ହଁ, ତାପରେ ମୁଁ ଯାହା ଅଜା ଘରକୁ ଯାଏଁ, ମୁଁ ନହେଲେ କି ମୁଁ ଯିବିନି, ମୁଁ ଆଉ ଖାଇକି ଯିବି, ନହେଲେ ଆଣ ମୋ ପାଇଁ ମୁଁ ସେଇଠି ଖାଇବି। ମୁଁ ଆଗେ ସେଇଠି ବି ଘରେ ରହିଲି, ମାମୁଁ ଘରେ କହିଲେ ମୁଁ ଆଉ ବେଶୀ ଥର ଟାଇମ ଜଳଖିଆ ପୁରି ଉ ପମା ଖାଇବି, ଆଉ ଏଇଠି ମାନେ ମୁଁ ହଁ, ସେଇଠି ଘୁଗନି ବି
ହୁଁ, କହୁନାହାନ୍ତି?
ଏଇଠି ସେଇ ସେଇଠି କୁକରବି ବଢିଆ ଟାଇପର ମାନେ, ସିଙ୍ଗଡା ବହୁତ ସାରା ମାନେ ଅ ସେଓ ଆଉ ମକା ଟାଇପର, ବହୁତ ବଢିଆ ଟେଷ୍ଟି ଲାଗେ। ଏଇଠି ଘୁଗୁନି ଗୁରା ମତେ ଭଲ ଲାଗେନି। ମାନେ ଖାଲି ଗୁଗୁନି ଉପରେ ଲହ ସେ ମକା, ପିଆଜ ପକେଇ ଦେଇ ଦଉଛନ୍ତି। ସେଇଟା କଣ ଟେଷ୍ଟ ଲାଗୁଛି, ସେଇଟା ବହୁତ ସାରା ପକେଇବେ ମାନେ ଆ ଏଇଠି ମାନେ ଏତେ ବାଗ କରୁନାହାନ୍ତି, ଗୋଟେ ଗୋଟେ ଜାଗା ଭାଗ କରଉଛନ୍ତି। ପୁଣି କିଏ ଏତେ ବାଟ ଯିବ ଗୋଟେ, ଭୁ
ସେ ଜିନିଷ ସବୁ ଭଲ, କୋଉ ଜିନିଷକୁ ଗୋଟେ ଖୁଣି ପାରିବନି କି, ନାଇଁ, ଏଇ ଜିନିଷଟା ଭଲ ନାହିଁ ବୋଲି। ସବୁ ଜିନିଷ ଭଲ ସେଠି।
ମୋ ମାମୁଁ ମାଇଁ ତ ଏଇଠି ଆସିଲେ ଚିଡ଼ଚିଡ଼ା ହେବେ, କଣ ସବୁ ଜିନିଷ ଖାଲି ଗୋଟେ ମିଠା ମିଠା ଲାଗୁଛି, ମାନେ ସେଇଠି ସବୁ ରା ଗ ଜିନିଷ ଖାଆନ୍ତି ନା, ତ ମିଠା ମିଠା ଭଲ ଲାଗୁନି ଆଉ। ହଉ, ମ୍ୟାଡାମ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା, ପରେ କଥା ହେବି ହେଲା।
ଆଜ୍ଞା, ମତେ ବି ଭଲ ଲାଗିଲା, ରଖୁଛି, ନମସ୍କାର, ଆଜ୍ଞା।